ଆଜ୍ଞା, କୁହନ୍ତୁ।
ଶୋଇଚି।
ଗୋଡ଼ ହାତ ପେନ୍ ହଉଚି, ଗୋଡ଼ ହାତ ପେନ୍ ହଉଚି ସେ ପାଇଁ ଶୋଇ--ନ୍ତି ଶୋଇଚି।
ଆପଣ ଙ୍କ ରୁଚନ୍ତି?
ବସିଚି।
ଚିୟାର୍ ଉପରେ ବସିଚି, ବର୍ଷା ହଉଚି। ଆଉ ଙ୍କ କରିବି?
ଆପଣଙ୍କ ବାପା ଆସ୍‌ ଥିଲେ, ଗଲେଣି।
ଆରେ ବାପା ଆସିଥିଲେ। ବାପାଙ୍କର ଯଉ ସାଙ୍ଗର ଡ଼େଥ୍ ହେଇଯାଇଚି, ମୁଁ କହୁଥିଲି।
ତ ବାପାଙ୍କୁ କୁହା ହେଇ ନଥିଲା କି ସେ ତାଙ୍କର ଡ଼େଥ୍ ହେଇଯାଇଛି। ବୋଲିକି ତମେ ମାନେ କିଛି ବି ବୋଲି କୁହା ହେଇ ନଥିଲା ହେଲା। କି ତାଙ୍କ ଦେହ ବହୁତ୍ ଖରାବ୍ ଅଛି। ଆସିକି ଦେଖିକି ଯାଅ ତାଙ୍କୁ ବୋଲି, ସେ ଆସିଥିଲେ ସେଇଥିପାଇଁ। ତ, ଏବେ ଏଇ ଦୋକାନ୍‌ ରେ ବସ୍‌ ଥିଲେ। ଆସିଥିଲେ ସେ ଦୋକାନ୍‌ କୁ। ଆଉ କହିଦେଲେ କି ସେଇ ଯଉ ତାଙ୍କର ଡ଼େଥ୍ ହେଇଯାଇଚି ବୋଲିକି, ଇଏ ଶୁଣିକି ପୁରା ତାଙ୍କ ମୁଣ୍ଡ ଫୁଣ୍ଡ ବୁଲେଇ ଦେଲା। ଏବେ, ହଁ କାନ୍ଦିଲେ। ବହୁତ୍‌ କାନ୍ଦିଲେ, ତା'ପରେ ମୁଣ୍ଡ ଫୁଣ୍ଡ ଦେଲା। ପୁରା କେମିତି ବେହୋସ୍ ଫେହୋସ୍ ହେଇ ଯାଉଥିଲେ। ତା'ପରେ ତାଙ୍କୁ ସେ ଘରୁକୁ ପଠା ହେଲା। ସେ ଯଉ ପିଲା ଟା କହିଥିଲା, ସେଇ ପିଲା ନେଇକି ଯାଇଚି।
କେତବଳେ ଏବେ ନେଇ ଗଲା?
ଏବେ ହଁ।
ଆଉ ଗୁଟେ କଥା ସୁରଜ୍ ଏଇ ରୁମ୍ ରେ ରହୁଚି ହେଲା।
ହଁ!
ରୁମ୍ ଟାକୁ ଏତେ ଅସନା କରି ଯାଇଚି, ମୋତେ ଖାଲି ପଚା ସଢ଼ା ଗନ୍ଧ ହଉଚି।
ଆରେ ସେଦିନ ସେ କିଚେନ୍ ବି ବହୁତ୍ ଗ୍ୟାସ୍ କ--ଥିଲା। ମୁଁ ଶୁଣି ମାନେ ବହୁତ୍ ମାନେ ମୁଁ ଏତେ ଥର ଗଲି, ହେଲେ ଏଭଳିଆ ଗ୍ୟାସ୍ କେବେ ଭାବି ନଥିଲି ହଁ!
ବହୁତ୍ ଗ୍ୟାସ୍ କ--ଥିଲା। ମୁଁ ଭାବୁଥିଲି କି
ମୁଁ ନନ୍ଦିନୀ ଆସିଥିଲା ମୋ କବର୍ଡ଼ ବହୁତ୍ ଭଲ୍ ସେ ସଜାଡ଼ି ଯାଇଥିଲା ଆମର ଆଲମିରା ହେଲା।
ହଁ।
ଫୁଣି ତାକୁ ଅସନା କରିଚି।
ଆରେ ମୁଁ ବା ସେ ଭାବିଥିଲି କି ସୁରଜ୍ ଭାଇଙ୍କି କହିଦେବି କି ବହୁତ୍ ହଁ ଅସନା ହେଇ ଚି ଆଉ ତାକୁ ସଫା କର ବୋଲିକି ପୁଣି ଭାବିଲି ଖରାପ ଭାବିବେ କି କଣ କରିବ ମୁଁ ଆଉ କହିଲିିନି।
ନାଇଁ କହନି କହିବ କି ଛାଡ଼୍ ତୁ ସେ ଜିନିଷରେ ମୁଣ୍ଡ ଖେଳାନି ମୁଁ ତାକୁ କହିବି ତ। ଆବେ ବେଡ୍ ର ନିଜ ମୁଁ କହିବା କଥା ନିଜେ ଗୋଟେ ବେଡ୍ ରେ ଶୋଉଛୁ ଗୋଟେ ଭଲସେ ସାଇଜ୍ ସୁଜା କରି ଶୋଇବ ନା ନାଇଁ ଖଟ ଟା ହେଇଚି ତମେ ନିଜେ ଶୋଉଚ ନା ସେଟା ନିଜ ଜିନିଷ ନା।
ହୁଁ।
ସେ ବେଡସିଟ୍ ଧୁଆ ହେଇଚି ତାକୁ ପକା ପକି ନାଇଁ। ସେମିତି ଫୋପୋଡ଼ି ଫୁପୁଡ଼ି ଗୋଟେ ଚଲେଇଚନ୍ତି ଆଜି ମୁଁ ଭଲସେ ଘର ସଫା କରିବି କାଲି ସେ ଠାକୁରଙ୍କୁ ଡାକୁଚି ନ ଆସୁ ବସ୍ ଆଉ କିଛି ନାହିଁ। କଦଳୀ ଧରିକି ଆସିଚି କଦଳୀ ଚୁଡା କଦଳୀ ଖାଇବି ଏବେ ହେଲା।
ଆରେ ଶୁଣନ୍ତୁ ଗୋଟେ କଥା କହୁଚି
କୁହନ୍ତୁ।
ଆରେ ମୋର ଗୋଟେ ସାଙ୍ଗ୍-ମାନେ ସାଙ୍ଗ ହେଲା ସାଙ୍ଗର ବାପା ଆଉ ମୋ ବାପା ଦି ଜଣ ଏବେ ସାମ୍ନା ସାମ୍ନି ହେଲେ ହେଲା ତ
ସାଙ୍ଗର ବାପା କଣ କହିଲେ? ହାଲୋ-ହାଲୋ। ସାଙ୍ଗର ବାପା କଣ କହିଲେ? ହାଲୋ।
ଅନେଇକି ହସିଲେ ଆଉ ଇଏ ବି ତାଙ୍କୁ ଅନେକ ହସିଲେ। ସେ କେବେ ୟା ପୂର୍ବରୁ କେବେ ଆ ମାନେ ସାମ୍ନା ସାମ୍ନି ହେଇ ନଥିଲେ ଆଜି ଫା ମାନେ ଫାଷ୍ଟ। ଥର କହିଲେ ସେ ମାନେ ମୋ ସାଙ୍ଗର ବାପା। ବାପା ଯିଏ ମୋ ବାପାକୁ ପଚାରୁଛନ୍ତି ଆରେ ତୁ ଏଠି କୋଉଠି? ନା ମୁଁ ଆସିି ଦୋକାନ ଏମିତି ବୁଲିବାକୁ ଆଉ ତମେ କୁଆଡେ ଯାଉଛ? ନା ମୁଁ ଆସିଥିଲି ଝିଅକୁ କ୍ଷୀର ଦେବାକୁ ହେଲା। ସେଇଟୁ ଦି ଜଣ ଏମିତି କଥା ହେଲେ। ତା ପରେ ମୋ ବାପାଙ୍କୁ ମୁଁ ପଚାରିଲିକି ତମେ ଆଙ୍କୁ ଚିହ୍ନି? ହଁ ଇଏ ବା ମୋ ଉପର ବ୍ୟାଜରେ ପଢୁଥିଲେ। ହୁଁ ହୁଁ ମୁ ମୁଁ କହିଲ ହଁ ସେ ତମ ଉପର ବ୍ୟାଜର। ହଁ ମୁଁ ଚିହ୍ନିଛିିଆଙ୍କୁ, ମୁଁ କହିଲି ସେ କିଏ କହିଲା? କହୁଛନ୍ତି ସେ ବା ନନ୍ଦିନ୍ ର ବାପା।
ତାପରେ?
ଏଇଆ ଚାଲିଥିଲା ଏବେ ଘରକୁ ଯିବେ ମାନେ ବାପା ହୁଁ ଜାଣିପାରୁନି କଣ ହବ ପ୍ରେସର ବି ମାପିଲି ତାଙ୍କର ହାଇ ଥିଲା।
ତୋ ପେସ୍ ତମ ପ୍ରେସର ଟିକେ ମାପିଦେଲ।
ଆମ ପ୍ରେସର ମାପିଲେ ମୋ ପ୍ରେସର ବି ହାଇ ରହୁଛି ତ ସେଇଥିପାଇଁ ମୁଁ ମାପିବାକୁ ଚାହୁଁନି। ବୁଝିଲେ?
ଆଜ୍ଞା।
କୁହନ୍ତୁ। ଖାଇଥିଲେ କଣ।
ମୋମୋସ୍।
ଆଚ୍ଛା ଆଚ୍ଛା ମୋମୋସ୍ କାହିଁକି ଖାଉଛନ୍ତି ଏତେ ଆପଣ।
ଗୋଟିଏ ଫ୍ରାଇଡ଼ ଗୋଟିଏ। ଇଏ କୁର୍କୁରେ କୁ ଟେଷ୍ଟି ହାଫ୍ ହାଫ୍।
ଆଚ୍ଛା ଆଚ୍ଛା ଆରେ ମତେ ବି ଭାରି। ଇଛା ହଉଛି ଏ ବର୍ଷା ପାଗରେ ମୋମୋସ୍ ଖାଇବାକୁ ହେଲେ ଖାଇପାରୁନାହିଁ।
ଓ ହୋ।
ଭାବୁଛି ଘରକୁ ଗଲେ। ଟିକେ ୟୁପି ଆଣିକି ବନେଇକି ଖାଇବି।
ଏତେ ମ୍ୟାଗି ଖାଇବା ଠିକ୍ ନୁହେଁ ଦୟାକରି ଟିକେ ଭଲ ଖାଇବା ଖାଆନ୍ତୁ।
ଆଜ୍ଞା ଆପଣ ବି ଏବେ ଖାଇକି ଆସିୁଛନ୍ତି ମୋମୋସ୍ ସେଇଟା କଣ ଭଲ।
ଆଜ୍ଞା ମୁଁ ସକାଳେ ଛତୁଆ ପିଇ ଯାଇଥିଲି ତାପରେ ଆଜ୍ଞା ଇଟିଲି ଖାଉଛି କାହିଁକିନା। ତେଲ କଞଜପସନ୍ ବହୁତ ଅଧିକା ହେଉଛି। ତାପରେ ଖରାବେେଳେ ଭାତ ଡାଲି। ମିଲ୍ ମିକର୍ ତରକାରୀ ଏଗୁଡ଼ା ସବୁ ଖାଉଛି ରାତିରେ। ସନ୍ଧ୍ୟାବେଳେ ଖାଲି ଏବେ ଟିକେ ମନ ହେଲା ଖାଇଦେଲି ପୁଣି ରାତିକି ଚୂଡ଼ା କଦଳୀ ଖାଇକି ଶୋଇବି।
ଆଜ୍ଞା।
ଆଜ୍ଞା କୁହନ୍ତୁ।
ଆଉ ଘରକୁ ଫୋନ୍ କରିଥିଲେ ଆପଣ।
ଆଜ୍ଞା କରିଥିଲି।
କଥା ହେଲେ।
କାଇଁ। ମୋ ମାମା କିଛି ଋଣ ନେଇଛି ସେ ପାଇଁ ବହୁତ ଝଗଡ଼ା ଝାଟି କଲି।
ଆଜ୍ଞା ତାପରେ।
କହିଲି କି ସେ ଜିନିଷ କିଏ ଅଭିଆ ଇଏ ସୁଝିବ ଇଏ କରିବ ସେ କରିବ।
ଆରେ କଣ କହୁଥିଲି ଉଁ। ସେ ଯୋଉ ମୁଁ କହୁଥିଲି ମୋର ଯୋଉଟା ସାଙ୍ଗ ଥିଲା ତା ଆଡ଼ମିଶନ ପାଇଁ ଯୋଉ। ପଇସା ହଉନଥିଲା ତା ଭଉଣୀ ପୁଣି ଇଏ କରିକି ଦେଲା।
ହଁ।
ହଁ। ତ ତାଙ୍କର ଯୋଉ ବାପା ଅଛନ୍ତି ହେଲା ସେ ମତେ କାଲି ଫୋନ କରୁଥିଲା। କହୁଥିଲା କି ତା ବାପା ପୁଣି ଲୋନ କରିଛନ୍ତି କରୁଛନ୍ତି। ହୁଁ ମାନେ ବୁଝିଲେ।
ହଁ। ବୁଝିଲି।
ହୁଁ। କଣ କଣ କୁହାଯିବ ଏଭଳିଆ ଲୋକମାନଙ୍କୁ।
ଆଜ୍ଞା କଣ।
କୁହନ୍ତୁ ଆପଣ କଣ କରୁଛନ୍ତି।
ଶୋଇ ପଡ଼ିଥିଲି ଟିକେ। ଫୋନ୍ ଦେଖି ଦେଖି ଆପଣ ଫୋନ୍ କଲେ ମୋ ନିଦ ଭାଙ୍ଗିଗଲା ତାପରେ ପୁଣି ଇନଷ୍ଟାଗ୍ରାମ୍ ଦେଖ। ଦେଖୁଥିଲି ତାପରେ ପୁଣି ଆପଣ ଫୋନ୍ କଲେ। ପୁଣି ଆପଣ ତାପରେ ଏବେ ଆପଣଙ୍କ ସହିତ ମୁଁ କଥା ହେଉଛି।
ଆଜ୍ଞା।
ଆଜ୍ଞା।
ଆଉ ଆଉ।
ଆଜ୍ଞା ଆପଣ ଜାଣିଛନ୍ତି ଆଣ୍ଠୁ କାଇଁ ବିନ୍ଧେ।
ହଁ ଅଧିକ ସମୟ। ଠିଆ ହେଲେ ୟା ପୁଣି କିଛି ମାଡ଼ ଫାଡ ହେଇ ଯାଇଥିଲେ ବିନ୍ଧୁଥିବ ଆଉ।
ଆଣ୍ଠୁ ଗୋଇଠି।
ହଁ ଥଣ୍ଡାରୁ ବି ହଉଥିବ।
ଆପଣ ସେପଟେ ବର୍ଷା ହେଉଛି?
ହଁ ବହୁତ ଜୋର ବର୍ଷା ହଉଛି।
ଆମେ ଗଲେ ଭଲ ହୁଅନ୍ତା। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ରାହିିଲା ପରୁନ ହ୍ୟାଲୋ? ହ୍ୟାଲୋ।
ହଁ କୁହନ୍ତୁ।
ହଁ ହଁ ହଁ। ଆପଣ କଣ ଖାଇଥିଲେ? ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ୟିପି ମ। ବାସ୍ ଖାଇବି ଆଉ ଟିକେ ପରେ ଆଉ। କହୁଥିଲି ନା ଏବେ ମ୍ୟାଗି ଟିକେ କରିବି ଖାଇବି ଆଉ।
ମ୍ୟାଗି ଖାଆନ୍ତୁ ନାହିଁ ଦୟାକରି।
ଆଜ୍ଞା।
ଆଉ ଖରାବେଳେ କଣ ଖାଇଥିଲେ?
ଖରା ବେଳେ ଖେଚେଡ଼ି ହେଇଥିଲା ଆଉ ଆଳୁ ତରକାରୀ ଆମ୍ବ ହଁ ଆମ୍ବ ଆଉ-ଆଳୁ ଚଟଣି।
ଓହୁ ରାଇତା।
ଓଉ ରାଇତାଟା ଓଉ ଏ ସିଜିନରେ ଆସେନି ନା ଏ ଋତୁୁରେ ଓଉ ମିଳୁନି।
ଓହୋ।
ଓଉ ମିଳିଲେ ଭଲ ହୁଅନ୍ତା ତମର ଓଉ ଗଛ ଅଛି କି?
ହଁ ଅଛି ଆପଣ ମୋ ମାଆଙ୍କ ପାଖକୁ ଯାଆ ତାଙ୍କୁ କହିବେ ଅହୁଁ ବ ରାଇତା ବନେଇବି ଅହୁଁ ଟିକେ ଦେଇଦିଅ ସେ ଅହୁଁ ଦେଇଦେବେ।
ଆରେ ହୁଁ ଆପଣଙ୍କ ମାମା ସେଦିନ ଯୋଉ ଖଟାଟା କରୁଥିଲେ ବହୁତ ସ୍ୱାଦିଷ୍ଟ ହେଇଥିଲା।
ଆପଣ କିନ୍ତୁ ତାଙ୍କ ମୁହଁରେ କହିଲେନି ଆପଣ ମୋତେ ଏବେ କହୁଛନ୍ତି।
ଆରେ ମୁଁ ବା ଯାଇଥିଲି ପହର ଦିନ ମୁଁ କହିଦେଇ ଆସିଲି।
ତ ଆପଣ ସିଏ କଣ କହିଲେ ଆପଣଙ୍କୁ?
ମାମା କହିଲେ କି ମତେ ଭଲ ଲାଗିଲାନି ଖାଲି ଭାତ ଡାଲିି ଆ ଖଟା ଖିରି ଦବାକୁ। ମତେ ସେ ଯଦି ଆଗରୁ କହିଥିଲେ ମୁଁ ଆଉ ଟିକେ ଭଲସେ କିଛି ଖାଇଆ କର ଦେଇଥାନ୍ତି ଖାଇ ଦେଇ ଯାଇଥାନ୍ତ ଆଉ କୋଉଦିନ ଗୋଟେ ଚି ହଁଇ ଦେବି ଖାଇଆକୁ ମୁ କଇଲୀ ହଉ। ହଁ ଠିକ ଅଛି ମୁଁ ରଖୁଚି।
କାଇଁହିଙ୍କି।
ଆଜ୍ଞା।
କାହିଁକି ରଖୁଛନ୍ତି?
ରଖୁଚି ପରେ କଥା ହେବି ଆପଣଙ୍କ ସହିତ।
ଆଜ୍ଞା ଆଜ୍ଞା ଆ